ହାଲୋ ହାଲୋ। ହ୍ୟାଲୋ ହଁ ବେ। ହ୍ୟାଲୋ ହ୍ୟାଲୋ।
ହଁ ଭଏସ ହଉଛି।
ହଁ ଭଏସ ହୋଇଚି।
ଅ ସିଏ ମୋର କଣ ଡବଲ ଯାଉଛି?
ଏଇଠି ତ କ୍ଲିୟର ଆସୁଚି।
ହଁ ମତେ ମୋଉ କଥା ମତେ ଶୁଭୁଛି। ଆଛା ଆଉ କଂ ଖବର ଖିଆ ପିଆ ସରିଲାଣି।
କଂ କଲ?
ଖିଆପିଅ ସରିଲାଣି।
ଖିଆପିଆ ହଁ ସଲାଣି।
ଆଉ କନ୍ ଚାଲିଥିଲା?
ଚାଲିଥିଲା ବର୍ତ୍ତମାନ କମ୍ପ୍ୟୁଟର ପାଖରେ ବସିଥିଲି ଆଉ।
ଆଚ୍ଛା ଆଉ ରବିବାର କିଛି ସ୍ପେସାଲ।
ଅଣ୍ଡା ଆମଲେଟ୍।
ହୁଁ।
ଇଟିଲି ସକାଳେ ଇଟିଲି ହେଇଥିଲା ଆଉ।
ଉଁ ହୁଁ।
ଚ୍ଛା।
ଆଉ ତମର ଖିଆ ସଲାଣି?
ହଁ ଆମର ଖାଇ ପିୟା ସରିଲାଣି ଝିଅ ଶୋପଡ଼ିଲା। ଶୋଇପଡ଼ିଲାଣି ହଁ ସେ ଶୋଇପଲାଣି।
ଆଚ୍ଛା ହଉ ଆଉ ରଥଯାତ୍ରା ତମର ସେଠି ହଉଛି?
ହଁ। ହଁ ଏଠି ଏଇ ଆଗ୍ରାରେ ଗୋଟେ ଜଗନ୍ନାଥ ମନ୍ଦିର ଅଛି। ସେଇଠି ସବୁର ରଥ ହଁ ଆଗ୍ରା ବୋଲି ଗୋଟେ ଜାଗା। ଅଛି ଗୋଟେ ଜାଗା ଅଛି ସେଇଠି। ତ ସେଇଠି ସବୁବେଳେ ରଥଯାତ୍ରା ହୁଏ। ଆଉ ମୁଁ ବି ଲାଷ୍ଟ ଦି ବର୍ଷ ହେଲାଣି ଯାଉଛି ସେଇଠିକି। ରଥଯାତ୍ରାରେ ଏଇଥର ଦେଖିଆ କିଛି ଭାବିନି।
ହୁଁ
ଏ ରଥଯାତ୍ରା ନହେଲେ ବାହୁଡ଼ା ଦିଟାରେ କୋଉଟା ଗୋଟେ ଯିବା ବୁଲିକି ଆସିଆ। ଠାକୁରଙ୍କ ଦର୍ଶନ କରିିକି ଆସିବା।
ହୁଁ
ତ ତମେ ତ ପୁରୀ ଯିବ ପ୍ରାୟ।
ଆମର ପ୍ରତିବର୍ଷ ତ ଯାଉ ଯୋ-ଦିବର୍ଷ କୌଣସି ଦେ-ଦେଖାଯିବ ଜଣାଇ
ଆଚ୍ଛା ହୁଁ ହୁଁ
ଆମର ପ୍ରତିବର୍ଷ ଯାଉ ଆମେ ପୁରୀ ଯାଉ ରଥ ବାସି ଦିନ ବର୍ଷ ଯାଉ
ହୁଁ ହୁଁ
ଯାଇକି ଏ ଦର୍ଶନ କରିକି ଆସୁ ଆଉ
ରଥ ବାସି ଦିନ ତ ପ୍ରାୟ ବେଶୀ ଭିଡ ତ ରହୁନଥିବ।
ଅ ତଥାପି ସକାଳୁ ସକାଳୁ ନା?
ହୁଁ ହୁଁ।
ସକାଳୁ ସକାଳୁ ଯାଇ ହବ ସକାଳୁ ସକାଳୁ ଯାଇକି ଦର୍ଶନ କରିଆସୁ। ବାଇକ ତା ପରେ ଯିବା କଥା ବାଇକ୍ ରେ ସ୍ ପହଞ୍ଚିଲେ ହେଲା ଆଉ କଣ?
ହଁ ନାଇ ସେ ଠିକ କଥା।
ହୁଁ
ଓହୋ
ସେଇଟା ହଉଛି କଥା ଆଉ ଏଇଥିରେ ଦେଖାଯିବ କଣ ହଉଛି?
ନାଇଁ ନାଇଁ ଯାଅ ଯାଇକି ଦେଖା କରିକି ଆସ ଭଲ ଲାଗିବ।
ହୁଁ
ଆଉ ରଜ ରଜ ତ ସରିଗଲା ରଜ ରେ କଣ କଲ?
ରଜରେ କିଛି ନାହିଁ ଖାଲି ରଜ ପାନ ଦିନଟେ ଖାଇଲୁ। ଆରେ ପାନ କଥା ମନେ ପଇଲା ପାନ-ଅ-ଅ ମୁଁ କାଲି ଦିଟା କିଣିକି ଆଣିଥିଲି ପାନ।
ହୁଁ
ହଁ ଆଉ ଇଏ ଆଚ୍ଛା। ଆ ତମର ରଜ କେମିତି କଟିଲା?
ରଜରେ ସେଇ ପୋଡ ପିଠା ବନା ହେଲା। ପୋଡପିଠା ଖାଇଲୁ ଆ ଆଉ ବାକି କୋଉ ଦିନ ଚକୁଳି ହେଲା କୋଉ ଦିନ ଅଲଗା ପିଠା କରା ହେଲା ଏଇଭଳିଆ ସବୁ ରୋଷେଇ ବାସ କରି ଖାଇବା କଥ। ତ ଘରେ ଗୋଟେ ଦୋଳି ବାନ୍ଧଥିଲୁ ସେ ଛିଡିିଗଲା ସେ ତୁ ଝିଅକୁ ନେଇକି ପାର୍କ ରେ ତାକୁ ଦୋଳେଇ ବସେଇ ଠିକ୍ ଝୁଲେଇ ଦେଲି ସେ ବି ତାକୁ ସଜବାଜ ହବାକୁ ଭାରି ପସନ୍ଦ।
ହୁଁ।
ତ ଦିନକୁ ଚାଟା ଖଣ୍ଡେ ଫେରେ ଡ୍ରେସ୍ ଚେଞ୍ଜ କଲା
ହୁଁ।
ବୁଲିଲା, ଏଇ ଆଉ ଆଉ ବାକି ତ ଠୀଆ ପିଆ।
ମିଛ। ତ ମୁଁ ଗୋଟେ ପାନ ବି ଖାଇଦେଲିି ତୋ ପାନ କଥା ମନେ ପକେଇକି।
ବେଶ ଆଜି ରଜ ହେଇଗଲା।
ଉଁ ହୁଁ।
ଆଜି ଆଜି ହେଇଗଲା।
ଉଁ କାଲି ଦିଟା ପାନ ନେଇକି ଆସିଥିଲି।
ଉଁ।
କାଲି ଯୋଉ ଓଳା ଆଣିଥିଲି, ଓଡା ରୁ ଫେରିଲା ବେଳକୁ ଦିଟା ପାନ୍ ନେଇଆସିଥିଲା।
ଆଚ୍ଛା।
ଆଉ ତ ଖାଇ ନଥିଲୁ ବାଟରେ ତ ଏ ହେ ମିଠା ପାନ ଦେଇଥିଲା ତ, ଭଲ ଇଏ ପୁଡ଼ିଆ ଦେଇ କରି ଥିଲା।
ହୁ ହୁ ହୁ।
ତାକୁ ରଖି ପରିବେ?
ରଖୁଛି।
ଏଇନେ ତୋ କଥା ମନେ ପଡିଗଲା ସେ ପାନ ଟା ମନ ପଡିଲା।
ହୁଁ
ଦିଟା ଗୋଟେ ହେଲା ଆଉ ଗୋଟେ ରଖିଛି।
ହୁଁକାଲି ଖାଇଦବ ଆଉ ଯିଏ ଗାଁ ରେ ଯୋଉ ଝିଅ ମାନେ ରହନ୍ତି ସେମାନଙ୍କର ରଜ ଗୋଟେ ଅଲଗା ପ୍ରକାର।
ହୁଁ
ଆ ମାନେ ଛୋଟ ଏରିଆ ରେ ଗାଁରେ ଯେମିତି ଦିଟା ବଡ ବଡ ନଡିଆ ଗଛ। ରେ ବନ୍ଧାଇକି ଯୋଉ ଜୋରେ ଦୋଳି ଝୁଲିବା ସବୁ ମିଶିକି ଆଉ ପର୍ବ ଗୋଟିଏ ପାଳିବା ତାର ଗୋଟିଏ ମଜା ଅଲଗା।
ଆଜିର ସମୟରେ ଗାଁ ମାନଙ୍କରେ ବି ବେଶୀ, ସେଇଠି ବି ହଉନି। ଗଛ ନାହିଁ କିଛି ନାହିଁ।
କିନ୍ତୁ ଅବଶ୍ୟ ଶୀତ ହଉନି କିନ୍ତୁ ସହରରେ ଯୋଉ ଭଳିଆ ହଉଛି ତାଠୁ ତ ଭଲ ଗାଁରେ ହି
ଆଗରୁ ହଉଥିଲା ଏବେ ଗାଁରେ ଗଛ ଯମା ନ ତାପରେ ବି ଗାଁ ମାନଙ୍କରେ ବି ମାନେ କଳା ହୁଏ ନାହିଁ। ଟାଉନ୍ ମାନଙ୍କରେ ସବୁ ନହେଇକି ସହର ମାନଙ୍କରେ ଏବେ ଏଇ ତମର ଯାହାର ବି ଏବେ ସବୁ ଜାଗାରେ ଇଏ କରାହଉଛି କଣ ମାନେ ଉଁ ହୁଁ ହୁଁ ପାର୍କ ମାନଙ୍କରେ କେବଳ ହୁଏଇ ଆଉ କେତେଟା ରଜ ମହୋତ୍ସବ ରେ ସେଇ ଇଏ ବି କରିଥାନ୍ତି କେତେଟା ଉଁ ମୋର ମାନେ ତାଙ୍କର ବି କଣ କରନ୍ତି ପିଠା କରନ୍ତି। ଯେଉଁ ବ୍ୟବସାୟୀର ସଂସ୍ଥାମାନ ସେମାନଙ୍କ ତାଙ୍କ ପାଖ ବାହାରେ। ଦୋଳି ମାନେ ରଖିନାହାନ୍ତି କେହି ଯିଏ ଯିବ ସେଇଠି ଫଟୋ ଉଠେଇବା ଆଜି ଟାଇମ୍ ତ ସମସ୍ତେ ମାନେ ଫଟୋ ଉଠେଇବେ ମାନେ ଉଁ ମାନେ ଇଏ ରହୁଛନ୍ତି ହେଲା ତ କଣ ଶିଖିବେ ଯିବା ସଙ୍ଗେସ ସେଠି ଦୋଳି ଖେଳିବେ ତା ଫଟୋ ଉଠେଇବେ ସେଲଫି ନେବେ ଆଉ ଷ୍ଟାଟସ୍ ଛାଡିବେ।
ଏଇ ସେଲଫି ନବା ଷ୍ଟାଟସ୍ ଅପ୍ ଡେଟ୍ କରିବା ଇନଷ୍ଟାଗ୍ରାମ୍ ଅପ୍ ଡେଟ୍ କରିବା। ଲୋକେ ଏତେ ଅ ମାନେ କରି ସାର୍ଙ୍କୁ କଲିଣି ଆଉ ତାଙ୍କର ପୋଷନାଲ ଲାଇଫ। କୋଉଟା କରିବା କଥା ଆ ଅପଡେଟ କରିବା କଥା କୋଉଟା ନ କରିବା କଥା କିଛି ଆଉ ଭାବୁନାହାନ୍ତି।
ହୁଁ ତଥାବି ତଥାବି ହୁଁ।
ମୁଁ ଏମତି ସକାଳୁ ଉଠିିବା ଠୁ ରାତିରେ ଶୋଇବା ଯାଏ କୁଆଡେ ବୁଲିବାକୁ ଗଲେ ଘରେ କିଏ ଅଛି ନା ନାହିଁ।
ହୁଁ।
ସେ ସବୁ ଜିନିଷ ଅପଡେଟ କରୁଚନ୍ତି। ତାକି ଚୋର ଯଦି ଆସିକି ଚୋରି କରିବାକୁ ଚାହିଁବ ତାପାଇଁ ଭାରି ସୁବିଧା ହେଇଯାଏ।
ହୁଁ। ସେୟାତ ହଉଚି।
ଆ।
ସେଥିପାଇଁ ତ ସମସ୍ତେ ଅସୁରକ୍ଷିତରେ ରହୁଚନ୍ତି। ସୁରକ୍ଷା ନିଜର ସାମାଜିକ ସୁରକ୍ଷା କିଛି ରହୁନି।
କିଛି ରହୁନି। ଆଉ ଯଦି ଦେଖାଯାଏ ଇନଷ୍ଟାଗ୍ରାମ ଫେସବୁକ୍ ଏସବୁରେ ଚିହ୍ନା ଜଣା ସତର ଚିହ୍ନା ଜଣା କେତେ ଜଣ। ଗଣି ଗଣି କି କିଛିଟା।
ବାକି ସବୁ ତ ଆଜି ଆସିଲେ କାଲି ଗଲେ ଏଇଭଳିଆ ପିଲା ଗୁରା।
ହୁଁ।
ତଥାବି ଏତେ ସବୁ ଘଟଣା ଘଟିଲା ପରେ ବି ଲୋକେ ବୁଝିପାରନ୍ତିନି।
ନିଜ ଘରେ ହାଇଲାଇଟ୍ କରି ସୋସିଆଲ ମିଡିଆରେ ଖାଲି ହାଇଲାଇଟ୍ କରେ ମାନେ ଇଛୁକ ନହେଲେ କିଛି ନାଇଁ।
ହଁ ନିଜ ପରିବାରକୁୁ ସମ
ସାମାଜିକ ଦୃଷ୍ଟିକୋଣରୁ କିଛି ନିଜର ସୁରକ୍ଷା ଭାବନ୍ତି ନାହିଁ। ସେଥିପାଇଁ ତ ସେଥିର ତ ଆଜିର ସମୟରେ ମାନେ ସବୁ କ୍ରାଇମ ମାନେ ବଢୁଛି।
ହୁଁ ନିଜର ସୁରକ୍ଷା ବିଷୟରେ
ହୁଁ।
ଲୋକେ ନିଜର ପରିବାର ଭିତରେ ଯୋଉ ପାଞ୍ଚ ଛଅ ଟା ଲୋକ ଥାଆନ୍ତି ତାଙ୍କ ବିଷୟରେ ନ ଭାବିକି ମୁଁ ଯଦି ଇନଷ୍ଟା କି ଫେସବୁକ ରେ କେତେଟା ଲାଇକ୍ ମିଳିଲା କେତେ ଟା କମେଣ୍ଟ ମିଳିଲା ତା ଉପରେ ବେଶୀ ଫୋକସ କରନ୍ତି।
ହଁ।
ଆଉ ସେଟିତ ନାହିଁ। ତାବିଷୟତ ଆଉ କିଛି ଡାଉଟୁବି ନୁହଁ କାରଣ ଲୋକେ ଯଦି ବାହାରକୁ କୁଆଡ଼େ ଯାଉଛନ୍ତି ସାଙ୍ଗେ ସାଙ୍ଗେ ଆଜି ଆମେ ଟ୍ରେନ୍ ଧରିବାକୁ ଗଲୁ। ସାଙ୍ଗେ ସାଙ୍ଗ ଡୁଟ୍ ହେଇଗଲା। କିଭାଇ ମୁଆଜି ଏଇ ଟ୍ରେନରେ ଅଛି କାଲିକି ଏଇଠି ପହଞ୍ଚିବି ଇଏ ସିଏ ଚୋରକୁ ସୁବୁଥାଏଯେ ସେଠିକ୍ ଜାଣିଚି ସେଘରେ କେହି ନାହାନ୍ତି। ଚୋରି କଲେ ଉଡ଼ିଗଲେ।
ହୁଁ।
ତାପରେ ଆମେ ଦୋଷ ଦବୁ କାହାକୁନା ପୁଲିସିକୁୁ।
ହୁଁ ପୁଲିସ୍ କଣ ସରକାର ଦୋଉ।
ହୁଁ ସରକାର ଦୋଉ କିସରକାର କିଛି କରୁନାହାନ୍ତି।
ହୁଁ।
ନିଜେ କେମିତି ସତର୍କ ହେଇକି ରହିଆଛି ସେ ଜିନିଷ ବିଷୟ କେହି ଭାବୁନା
ହୁଁ। ସେ ସାମାଜିକ ସଥ ସଚେତନତା ଯେତେ କରାହେଲେ ମଧ୍ୟ ସେ କିଛି ବେସ୍ ବେଳେବେଳେ ତାଙ୍କର ଅଭ୍ୟାସ ତ କ୍ରୟା ମାନେ କାର୍ଯ୍ୟକ୍ରମ ଯୋଗୁ ଏଇସବୁ ଜିନିଷରେ କିଛି ମୂଲ୍ୟ ରହୁନି ଯଦି ସାମାଜିକ ସଚେତନ ଯାହାକି ତାହାର ଆଉ ମୂଲ୍ୟ ରହୁନିଁ କାରଣ ଏଇଟା ଏଇଟା କହନ୍ତି ଗୋଟେ ଅଭ୍ୟାସନ୍ତ ମାନେ କାର୍ଯ୍ୟ ହେଉଚିନା।
ହୁଁ।
ହଁ
ଟିକେ ମଣିଷ ଯେଦି ସାମନ୍ୟ ଚେଞ୍ଜ ହେଇଯନ୍ତା। ତାପରେ ଯୋଉଟା ଯୋଉ ଭଳିୟଆ ହଉଚି ଆମେ ମଣିଷ ହିସାବରେ ଆହୁରି ଭଲ ଅବସ୍ଥାରେ ରହିପାରନ୍ତେ।
ହୁଁ।
ଆଉ ଆଜିିକାଲିତ ସମସ୍ତେ କଷ୍ଟ କରି ପଇସାଟା କମେଇବାକୁ ଚାହାଁନ୍ତିନି। ସବୁଳେ ସହଜ ଉପାୟରେ ଖାଲି ପଇସା ଆସିବା କଥା।
ସହଯୋଗ ମାନେ ସମସ୍ତେ ଭଲ ସ୍ମାର୍ଟ ୱାର୍କ ସ୍ମାର୍ଟ ୱକ ମାନେ କଣ? ସ୍ମାର୍ଟ ବର୍ଗ ମାନେ ହଉଚି ମାନେ ଗୋଟେ ସମୟରେ ଆମେ ଦି ପ୍ରକାର ଜିନିଷ ଆମେ କରିପାରିବା। କିନ୍ତୁ ତାର ଗୋଟେ ଧାରା ଥାଏ। ମାନେ ସ୍ମାର୍ଟ ୱାର୍କ ମାନେ ସର୍ଟକଟ ମାନେ ବାଟ ନୁହଁ। ସ୍ମାର୍ଟ ୱର୍କ ଆଉ ସର୍ଟକଟ ରାସ୍ତା ଦିଟା ଅଲଗା ଅଲଗା
ଲୋକ ସେଇ ପାର୍ଥକୁ ବୁଝିପାରନ୍ତିନି ସେମାନେ ଭାବନ୍ତି ସ୍ମାର୍ଟ ୱର୍ଗ ମାନେ ଯୋଉ ସର୍ ରାତା ଦିଟା ସମାନ ବୋଲି କିନ୍ତୁ ସେଇ ସର୍ଟକଟ୍ ରାସ୍ତା ହୁଁ। ସେଇ ସର୍ଟକଟ ରାସ୍ତାଟାରେ ତାକୁ ହଁ ଜୁନଆଲ ବହୁତ୍
ହଁ ଦୁନିଆରେ ଆଜିିକାଲି ଏତେ ଏତେ ପରିବର୍ତ୍ତନ ଆସୁଚି କେ ମାନେ ଗୋଟେ ଲୋକ ରାସ୍ତାରେ ପଡ଼ି କି ମରିବା ସେଜରେ ଲୋକେ ତାକୁ ଆମ୍ବୁଲାନ୍ସ କିଅଟୋ କରିକି ହସ୍ପି ହସ୍ପିଟାଲ୍ ଛାଡ଼ିବା ପାଇଁ ବେଶୀ ଚେଷ୍ଟା କରନ୍ତି। ତାର ଗୋଟେ ଭିଡିଓ ବନେଇକି ହ୍ୱାଟସପ୍ ଇନେଷ୍ଟ୍ ନହେଲେ ଫେସବୁକ୍ କିଛି ନୁହେଁ।
ହୁଁ।
ଲୋକମାନଙ୍କ ମନରେ ଆଉ ସେଦୟା ଭାବ ଆଉ ଯଉ ଗୋଟେ ଲୋକ ଦୁଃଖରେ ପଡିଛି ଏଠି ତା ବିଷୟରେ ଟିକେ ତାକୁ ଟିକେ ସାହାଯ୍ୟ କରିଦବା ଏଇ ଆଉ ଆଉ ଚିନ୍ତାଧାରା କାହା ମନରେବି ନାହିଁ।
ପାହଚ ନାହିଁ।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
ହଉ ଯା ହଉ ଦୁନିଆ ତ ହୁଁ?
ମୁଁ ତ ଆଗ କାଳରେ ଟିକେ ଡରିକି ହଉ କି ଯାହା କି ହଉ ଟିକେ ଦୟା ଭାବ ରହୁ ଅ ଆକ୍ସିଡେଣ୍ଟ ହେଇକି ଲୋକେ ଯଦି ପଡ଼ିଛି ତାକୁ କେହି ନା କିଏ ଉଠେଇବେ। ଖାଲି ତାଙ୍କୁ ଡର କଣ ଥାଏ ଗୋଟେ ପୋଲିସ ର ଡର ଟା ନିହାତି ଥାଏ। କି ବାରମ୍ବାର ଯିବା କିନ୍ତୁ ସାହାଯ୍ୟ ତ କରୁଥାନ୍ତି। ଆଜିର ତ ଲୋକେ କି ସେଲ୍ଫି ନେବା ରେ ବ୍ୟସ୍ତ। ଖାଲି ସବୁବେଳେ ବସିକି ମୁଁ କୋଉ ରାସ୍ତାଘା କାହାକୁ କଣ ଚିନ୍ତା, କାହାର କଣ ଦୁଃଖ କିଛି ଜାଣିବାକୁ ନାହିଁ। ଇଚ୍ଛା ନାହିଁ କାହାର।
ହୁଁ। ହଉ ଠିକ୍ ଅଛି ଯାହା ହଉ କଣ କରିବା। କାହାକୁ ଆଉ ପରିବର୍ତ୍ତନ କରିହବନି। ସମସ୍ତେ ନିଜକୁ ବହୁତ ତ ଚାଲାକ୍ ବୋଲିୁ ବୋଲି ଭାବୁଛନ୍ତି ଆଜିର ସମୟରେ।